ହଁ।
ହଁ।
ହ। ଯୋଉ କହିଲୁ ପ୍ରେସ ସେର ଅଫ ଲାଇଫ ବା ସେରା ବାଲା ସେଟା ଭଲ ସିରିଜ ।
ହଁ।
ମାନେ ଉଁ । ସେ। ହୁଁ।
ଆଛା।
ହଁ।
ହୁଁ ଆଉ ସେ ଡେଲିଭରି ବାଲା କୁ ପଠେଇଲୁ।
ଉଁ ହୁଁ।
ହଁ।
ଆବେ ତୁ କୁଆଡେ । ପଳଉଚୁ ମଝିରେ ଦି ଘଣ୍ଟା ପରେ ହଁ କହୁଛୁ।
ଟେଲିଫୋନ ।